ହାଲୋ।
ହଁ କଣ କରୁଚ?
ଶୁଭ ସକାଳ।
ହୁଁ-ହୁଁ ଶୁଭ ସକାଳ, କଣ କରୁଚ?
କଣ ଏଇଠି ଆଉ ଶୋଇଥିଲି ଆଉ।
ଆଉ ତମର କଣ ଆଜି ହୋଟେଲ୍ ଫୋଟେଲ୍ ବନ୍ଦ ଅଛି ନା କଣ?
ଆଜି ବନ୍ଦ ଅଛି ଆମର ହୋଟେଲ ନୁହେଁ, ମୁଁ ଛୁଟି ନେଇଚି ଆଜି। ଡେଲି ରୋଷେଇ କରିବି ନା।
ନାଇଁ-ନାଇଁ ମୁଁ ସେଇଆ ପଚାରୁଥିଲି ମୁଁ କହିଲି କଣ ଆଉ କେମିତି କଣ କରୁଚ। ନାଇଁ ଏ ଆମର ଆଜି ଟିକେ ପ ମାନେ ପନିର୍ ଆସିଚି ତ, ମୁଁ କହିଲି ଟିକେ ଏଇ ଯୋଉ ସେ ଦିନ ଯେଉଁ ବଟର୍ ପନିର୍ ମସଲା ଯୋଉ ବନେଇ ନଥିଲ କି
ହଁ-ହଁ।
କେମ୍ତି କଣ ବନେଇଥିଲ ତା କ୍ଵଣ୍ଟିଟି କେମ୍ତି କଣ ଦେଇଥିଲ ମତେ ଟିକେ କହନ୍ତ ମୁଁ ତାକୁ ସେଇଭଳିଆ ଦେଖିକି ଟିକେ ବନାନ୍ତି, ଏ ଛୁଆ ବା ମାନେ ରକ୍ଷାବାସ କରୁନାହାନ୍ତି। ଗୋଟେ କର-କର-କର-କର। ମୁଁ କହିଲି ହଉ ଟିକେ ବୁଝିଦବା।
ଏଥିରେ ବଢୁନି ମୁଁ ଜାଣିପାରୁନି କଣ
ଶୁଣା ଯାଉନି ମୋ ଭଏସ୍ ଆସୁନି?
ଆସୁଚି ମାନେ ଲାଉଡ଼୍ ସ୍ପିକର୍ ହଉନି ମୁଁ ଜାଣିପାରୁନି କଣ
ନା ନା ଆଧେରେ ଲାଉଡ୍ ସ୍ପିକର୍ ନଥାଏ ସେମ୍ତି ନର୍ମାଲ୍ କଥା ହବାକୁ ପଡିବ ନା।
ଆଚ୍ଛା-ଆଚ୍ଛା ହଉ-ହଉ ମୁଁ କହୁଛି। ଆପଣଙ୍କର କୋଉ ରେସିପି ଆପଣଙ୍କୁ ଶିଖିବାର ଅଛି?
ହୁଁ ସେ ଯୋଉ ବନେଇ ନଥିଲେ ଥରେ କି ଆମେ ଯୋଉ ଯାଇଥିଲୁ ରେ ରେଣ୍ଟକୁ ଯୋଉଟା ବନେଇଥିଲେ ବଟର ପନିର ମସଲା ନାଇ ସରି ପନିର ବଟର ମସଲା। ହୁଁ ହୁଁ। କେମିତି କଣ ମାନେ ବନେଇଥିଲେ କହିଲେ ଟିକେ କେମିତି କଣ? ହଁ ହଁ ଭଲ ଟେଷ୍ଟ ହେଇଥିଲା ସେଦିନ ମୁଁ ଆସି ଘରେ
ଖାଇଲାନି ଆଉ ମାନେ ଭଲ ହେଇନଥିଲା କଣ ଦିଥର ମାଗିଥାନ୍ତା କି? ପିଲାମାନେ ପୁରା ଶୋଷି ପୁରା ପୋଛିକି ଖାଇ ଦେଇକି ଗଲେ ଆଉ ନୁହେଁ କି?
ହଁ ତାଙ୍କୁ ଏସବୁ ଆଇଟମ ଭାରି ପସନ୍ଦ।
ପନିର ଟା ଭାରି ପସନ୍ଦ ନୁହଁ କି?
ହଁ।
ହ୍ୟାଲୋ।
ହୁଁ।
ପନିର୍ ମସଲା କଲେ ଆପଣ କଣ କରିବେ ବୁଝିଲେ କି?
ଆଜ୍ଞା ଆଜ୍ଞା କୁହନ୍ତୁ କେତେ କଣ କାଣ୍ଟିଟି ମାନେ ସେଦିନ ତ ମାନେ କେତେ କଣ କ୍ଵଣ୍ଟିରେ କରିଥିଲେ କହିଲେ?
ପନିର୍ ଦୁଇଶହରୁ ତିନିଶହ ଗ୍ରାମ ନେବେ ବୁଝିଲେ କି
ହୁଁ।
ଆପଣ ବେଶୀ ତ ଲୋକ ନୁହଁ ତିନିଶହ ନେଲେ ଠିକ୍ ହେବ। ଦୁଇ ଚାରିଜଣ ମାନେ ତିନିଶହ ହେଇଯିବ ଆ ପାଇଁ ଏତିକିରେ ଭି ରଖିଲେ ହେଇଯିବ।
ହଁ ମୋ ଛୁଆ ଟା ତ ପୁଅଟା ତ ଛୋଟଟା ଆଉ ଇଏ ଖାଲି ଇଏ ମୁଁ ଆଉ
ଆଁ ଛୋଟ ଛୋଟ ପୁରା ମାନେ ଆମର ଚାରିିକଣିକାର କାଟିବେ ଛୋଟ ଛୋଟ କି କଞ୍ଚା ପନିରି ପୁରା ଭଲ ପନିରଟି ନେବେ ଦେଖିକି ଫ୍ରେଶ ପନିର ବୁଝିଲ କି ଯୋଉଟା ଲାଗିବନି ନହେଲା ଯେଉଁଟା ପୋଡ଼ୁ ପୋଡ଼ୁ ଫିଟିଯିବ ସେ ପନିର ପୁଣି ଭଲ ନୁହେଁ ବେକାର ଗାଁରେ ଦେଖି ଭଲ ପାନିର ନେବେ ଆଉ
ହଁ ହଁ।
ଆ ଆମେ ଯୁ ମାଖନ ଯୋଉ କୁହନ୍ତି ଓଡ଼ିଆରେ ଯେଉଁଟା ବଟର ବୁଝିଲେ କି ସେଇଟାରେ ତିନି ଚାରି ଚାମଚ ଖଣ୍ଡେ ନେଇଯିବ ପୁରା ବଡ ବଡ ଚାମଚ୍ ଦେଖିକି ଯୋଉ ନର୍ମାଲ ଚାମଲ ତିନି ଚାରି ଚାମ ନେବେ ବୁଝିଲେ କି। ତାପରେ ତେଲ ଦୁଇ ଚାମଚ ନେଇଯିବେ ବଡ଼ ଚାମଚ। ଆଉ ପିଆଜ ଟିକେ ମାନେ ଗୁଣ୍ଡ ଗୁଣ୍ଡ କଟା ହେଇଥିବ ନେଇଯିବେ। ଟମାଟୋ ତିନିଟା ଚାରିଟା ନେଇଯିବେ ମାନେ ଯେମିତି ନର୍ମାଲି କଟା ହୁଏ ମିଡିଅମ ମଧ୍ୟମ
ହୁଁ ହୁଁ ହୁଁ ହୁଁ।
ତାପରେ କାଜୁ ଦଶ ବାର ଟି ନେବେ ଗରମ ପାଣିରେ ତାକୁ ଭିଜେଇ ଦେଇଥିବେ ଆଗ
ହୁଁ।
ଅଦା ରସୁଣ ପେଷ୍ଟ ସେଇ ଗୋଟେ ଚାମଚ ଭଳିଆ ନେବେ ଆଉ କଞ୍ଚାଲଙ୍କା ଦୁଇ ତିନିଟା ଖଣ୍ଡେ ନେଇଯିବେ ଆଉ ଗୋଟା ଗରମ ମସଲା ଗୋଟେ ବାଇଗଣ ପତ୍ର ହେଉ କି ତେଜପତ୍ର ଗୋଟେ ଇଞ୍ଚି ଡାଲଚିନି ବାଇଗଣ ଦରୋକାନ ତେଜପତ୍ର ଆଉ ଗୋଟେ ଇଞ୍ଚି ଡାଲଚିନି ଆଉ ଆମର କଣ କହିଲ? ଏଇ ଯୋଉ କଣ ପାଟିରେ ସେଇଟା ଯୋଉ ତିନିଟା ଗୁଜୁରାରେ ଦି ତିନିଟା ଲବଙ୍ଗ ଦି ଚାଟା ନେଇଯିବେ ବୁଝିଲେ।
ହୁଁ ହୁଁ।
ତାପରେ ଗୁଣ୍ଡ ମସଲା ଗୋଟେ ଦୁ ଚାମଟ ହଳଦୀ ଗୁଣ୍ଡ ଗୋଟେ ବଡ ଚାମଚ କାଶ୍ମୀରୀ ଲାଲ ମିର୍ଚି ଲଙ୍କାାଗୁଣ୍ଡ ଗୋଟେ ଚାମଚ ଧନିଆ ଗୁଣ୍ଡ ଗୋଟେ ଦୁଇ ଚାରିମଞ୍ଚ ଗରମ ମସଲା ଗୁଣ୍ଡ ଏତିକି ହେଇଗଲା ମାନେ ଏଇଟାକ କଣ କଣ ଲାଗିବ ଜିନିଷ ସେଇଟା ରେଡ଼ି କରିଦେଲେ ତାପରେ କହିବି ତାପରେ କସୁରୀ ମେଥି ଗୋଟେ ଚାମଚ ତାପରେ ଫେସ୍ କ୍ରିମ୍ ଯେଉଁ ଆମର ଆସି ଦେଖିଥିବେ।
ହଁ ଯୋଉ ଅମୁଲ ର ଯୋଉ କ୍ରିମ ଟା।
ହଁ ତିନିରୁ ଚାରି ବଡ଼ ଚାମଚ ନେଇଯିବେ। ଆଉ ଚିନି ଗୋଟେ ଦୁଇ ଚାମଚ ନେଇଯିବେ ମାନେ ଫ୍ଲେଭରଟା ସ୍ୱାଦଟା ଠିକ୍ଠାକ୍ ରହିବ। ଲାଣ ଲୁଣ ସ୍ଵାଦ ଅନୁସାରେ ନେବା ଆଉ ଯେତିକି ଦରକାର। ପାଖରେ ଆଉ ବୁଝିଲେ ଏତିକି ରେଡ଼ି କରିଦେଲା ପରେ। ଆପଣ କେମିତି ମାନେ ମସଲାଟା ଆଗ କେମିତି ତିଆରି କରିବେ ତାର ଯେଉଁ ଝୋଳଟା
ହୁଁ ହୁଁ।
ହ ତୁମର ଯେଉଁ ଫ୍ୟାନ୍ ଥିବ କଡ଼େଇ ନର୍ମାଲି ଘରେ ଯେଉଁଟା ୟୁଜ୍ ହେଉଛି ସେଇଟା ବସେଇବେ। ରଷେଇ କିରି ତା ଗରମ କରି ଗୋଟେ ଚାମଚ ତେଲ ଆଉ ଗୋଟେ ଚାମଚ ଆମ ଯେଉଁ ମାଖନ। ୱଟର୍ ସେଇଟାକୁୁ ଗରମ କରିବ ଗରମ କଲା ପରେ ସେଥିରେ ଗୋଟେ ଚାମଚ ଆମର କଣ କହିଲେ? କି ମିଡ଼ିୟମ ଫ୍ଲେମ୍ରରେ ବେଶୀ ହାଇ ଫ୍ଲେମରେ ତାକୁ ଅ ମାନେ ଦେବେନି ଘଡି ହେଲେ ଗୋଟେ। ଗୋଟେ ଚାମଚ ଯୋଉ କହୁଥିଲି ମୁଁ ଆପଣ କଣ? ତେଜପତ୍ର ଡାଲଚିନି ଗୁଜୁରାତି। ଗରମ ମସଲା ଆଗ ଲବଙ୍ଗ ପକାଇଦେବ ଟିକେ ଭାଜିଦେବେ ବୁଝିଲେ?
ହୁଁ ହୁଁ।
ତାପରେ ତା ଉପରେ ଗୋଟେ ମିନିଟ୍ ପରେ ଗୋଟାଏ ପିଆଜ ଯେଉଁ କହୁଥିଲି ଗୁଣ୍ଡ ଗୁଣ୍ଡେଇ କଟା ପିଆଜ ଥିବ। ଏଡ଼ା ପକେଇ ଅଦା ରସୁଣ ପେଷ୍ଟ ଆଉ କଞ୍ଚା ଲଙ୍କା ପକେଇକି ପିଆଜ ନରମ ହେବା ଯାଇ ଟିକ ଭାଜିିଥାଉ। ହେଲା କିି ହ୍ୟାଲୋ?
ଆଜ୍ଞା ଆଜ୍ଞା କୁହନ୍ତୁ।
ହଁ ଭାଜିଲା ପରେ ତାପରେ ଯେଉଁ କଟା ଟମାଟୋ ଥିବ ତାକୁ ଯେମିତି ନରମ ହେଇଯିବେ ପିଆଜ ତାପରେ କଟା ଟମାଟୋ ପକେଇବେ ତାପରେ କାଜୁ ଅଳ୍ପ ଲୁଣ ଦେଇକି ଟମାଟୋ ପୁରା ନରମ ହେବା ଯାଏ ପୁଣି ତାକୁ ଘୋଡ଼େଇକରି ଭା ଯିବେ ପାଞ୍ଚରୁ ଛଅ ସାତ ମିନିଟ୍ ଭଳିଆ ବାଜିବେ ଆଉ। ତା ସ ନରମ ହେଇଗଲା ଆଉ ମସଲା ଯେତେବେଳେ ଥଣ୍ଡା ହେଇଯିବ
ହୁଁ।
ତେଜପତ୍ର ବାହାର କରିଦେବ ତା ଦେହ ତେଜପତ୍ରଟା କାଢ଼ିଦେଇକି ତେଜପତ୍ର ଫ୍ଲେବରଟା ଦବ ଆଉ ମାନେ ବାସ୍ନାଟା ଆଉ।
ହଁ।
ସେ ଯେଉଁ ଆମର ମିକ୍ସଚର ଗ୍ରାଇଣ୍ଡର ଗ୍ରାଇଣ୍ଡର ଯେଉଁ ପେଶା ହୁଏ ତା ଦେହରେ ଟିକେ ପା ପାଣି ଦେଇ ତାକୁ ପୁରା ପେଷ୍ଟ କରିଦେବେ। ବୁିଲ ପେ କରିଦେ ଯୋଉ ବଟର ଯଉ ମସଲା ପସଲାଟା ଏ ହେବ ଆଉ। ତା ପରେ ଆଉ ଗୋଟେ ପ୍ୟାନ ରେ ଆପଣ କଣ କରିବେ ଗୋଟେ ଚାମଚ ବଟର ଦେଇକି।
ପନିର୍ ଗୁଡ଼ା ହାଲକା ଭାଜିଦେବେ।
ହଁ ହଁ। ହଁ ସେଦିନ ଯେମିତି ଭଜା ହେଇଥିଲା ସେତିକି ଭାଜିବେ ଆଉ। ହୁଁ ହୁଁ।
ହୁଁ ତାପରେ ସେଟା ହେଇଗଲା ପରେ। ଏ ପନିର କି ଉ ଅ ଅ ଯଉ ଅଛି ତାକୁ କାଢ଼ିଦେବେ କାଢ଼ି କିରି ଫୁଣି ଏଁ ଆପଣ କଣ କରିବେ ତା ଦେରେ ଯଉ ତେଲ ଫୁଣି ପ୍ୟାନ୍ ରେ ଦେଇକି ବୁଝିଲେ।
ହୁଁ।
ତେଲ ଟିକେ ଦେଇକି ବଟର ଟିକେ ଦେଇକି ସେ ଯୋଉ ପନିର ଯଉ ମସଲାଟାର କରିନଥିଲେ। କି ପେଷ୍ଟ ଡା ତାକୁ ତା ଦେରେ ପକେଇ ମସଲାଟାକୁ ଟିକେ ଟିକିଏ ଗରମ କରି ଦେଇକି ଫ୍ରାଏ କରିଦେବେ ବୁଝିଲେ ଫ୍ରାଏ ହୋଇଗଲା ପରେ ତା ଦେରେ ହଳଦୀ ଲଙ୍କାଗୁଣ୍ଡ ଯଉ ଯାହା ଥିଲା। ଆଉ ଗୋଟେ ଚିନି ଦେଇଦେ ଚିନି ଯେ ଜଷ୍ଟ ଟେଷ୍ଟ ପାଇଁ ଦେଲେ ତାପରେ ବ ବଟର ପକ୍ ଯେ ଆମର ଇଏ ପକେଇକି ମସଲା ପକେଇ ତାପରେ ଲଙ୍କା ଏଇ ସବୁ ମସଲା ପକେଇକି ତାକୁ ଟିକେ ଫ୍ରାଏ କରଦେ ସେ ତ କଲର୍ ପଳେଇ ଆସିବ ହେଲାଗି ତାପରେ ପନିରି ଛାଡ଼ିଦେବେ ଆଉ ପନିର ଚାରିଟାକୁ ଟିକିଏ ଫ୍ରାଏ କରିଦେବେ ହଁ ଫ୍ରାଏ କଲା ପରେ ଆପଣ କଣ କରିବେ ଆ ସେତିକି ହେଇଗଲା ଦେଖିଲେ ତାପରେ ଏ ହଁ ପ୍ରାୟ ଦଶଟା ହେଇ ଦି ତିି ମିନିଟ ଖଣ୍ଡେ ଟିକେ ଫୁଟେଇ ଦେବେ। ହେଲା ହାଲୋ।
ଆଜ୍ଞା ଆଜ୍ଞା। ହ
ଶୁଭୁଜି ନା ନାଇଁ।
ହଁ ହଁ ଶୁଭୁଚି କୁହନ୍ତୁ।
ହଁ ତେଲ ଗରମ କରିବେ ହଳଦୀ ଗୁଣ୍ଡ କାଶ୍ମୀର ଲଙ୍କାଗୁଣ୍ଡ ପକେଇକି ତାକୁ କିଛି ସମୟ ଇଏ କଲା ପରେ ଟମାଟୋ କାଜୁ ପେଷ୍ଟ ଯଉ ଥିଲା ତା ଢାଳି ଦେଲେ ସବୁ ପେଷ୍ଟ ଢାଳିକି ମସଲା କଷିବ ତା ଦେରେ ଟିକିଏ ଉଷୁମ ପାଣି ବି ଦେଲେ ଭଲ ନ ଚିନି ତ ପକେଇଦେ ଲୁଣ ପକେଇକି ଗ୍ରେଭି ରେଡ଼ି ହେଇଗଲା ଗ୍ରେଭି ଯେତେବେଳେ ଫୁଟ ଫୁଟିବ ସେ ତାପରେ ପନିର ପକେଇଦେଲେ। ହଁ ଗରମ ମସଲା ଯଉ ହାତରେ କରିଥିଲ ହେରା ପକେଇଦେଲି ତାପରେ ଟିକେ କସ୍ତୁରୀ ମେଥିରେ ପକେଇକି ଅଳ୍ପ ନିଆଁରେ ଯୋଉ କହୁଥିଲି ତିନି ଚାରି ମିନିଟ୍ ପକେଇଦେବେ ହଁ ଲାଷ୍ଟ ଟକୁ କଣ କରିବେ ଯଉ କ୍ରିମ୍ କହିଥିଲି। କ୍ରିମ୍ ଟା ପୁରା ତାକୁ ପକେଇ ଗାନିସ୍ କରିବେ ହଲକା ଧନିଆ ପତର ଦେଇକି ବୁଝିଲକି ତାପରେ କାଢିଦେବେ ଆପଣ ଗରମ ଗରମ ପୁରା ଢାବାସ୍ ଯେମିତି ହୁଏ ପନିର ବଟର ମସଲ ଡେଲି ତାପରେ ଆପଣ ପିଲାମାନେ ପୁରା ତାକୁ ଆପଣ ରୁଟିରେ ଖାଆନ୍ତୁ। ନହେଲେ ଭାତରେ ଖାଆନ୍ତୁ।
ହୁଁ -ହୁଁ।
ଟ୍ରାଏ କରନ୍ତୁ ବେଶୀ କିଛି ନାହିଁ ମାନେ
ହଁ ସେ ଦେଖିବା କରିବା ଆଜି ଟିକେ ସାଧା ହେଇ ପନିର୍ ଫନିର୍ ଆସିଛି ତ ମୁଁ କହିଲି ଟିକେ
କିଛି ନାହିଁ ଆପଣ ଖାଲି ଗୋଟେ କ୍ରିମ୍ ନେଇଯିବେ ଦୋକାନରୁ ଆଉ ବଟର୍ ନେଇଯିବେ। ଏତିକି ହଉଛି ବାହାରୁ ଆଉ ବାକୁ ସବୁ ତୁମ ଘରେ ଥିବ, ଆଉ ଯେତିକି ଜିନିଷ କହିଲି ସବୁ ତମ ଘରେ ଥିବ।
ହୁଁ।
ହେଲା ଆ କରିକି ଦେଖିବେ ଥରେ ଆଉ ହେଲା।
ଆଜ୍ଞା-ଆଜ୍ଞା।
ଆଉ ଏୟା ହଉଚି କଥା ଆଉ। ଟ୍ରାଏ କରନ୍ତୁ ଥରେ କହିବେ କେମିତି ଲାଗିଲା ଭଲ ହେଲା କି ଖରାପ୍ ହେଲା। ଏବେ ମୁଁ ର
ହଁ-ହଁ ହଉ ମୁଁ କରିକି ଆପଣଙ୍କୁ ଜଣେଇବି ଆଉ କେମିତି କଣ ହେଲା ଆଉ। ଆଜ୍ଞା-ଆଜ୍ଞା ହଉ ମୁଁ ରଖୁଚି।